କଇବ ଆସ୍କେ
ହଁ ନମସ୍କାର୍ କଣ କରୁଛ?
ମୋର ଟିକେ ଦେହ ଅସୁସ୍ଥ ହୋଇଥିବାରୁ ମୁଁ ନା ବର୍ତ୍ତମାନ ବସିଛି।
ହଁ ହଁ ଦେହ କଣ ହେଇଚି?
ମୋ ଦେହ ବର୍ତ୍ତମାନ ମୁଁ ଝାଡ଼ା ବାନ୍ତିରେ ପୀଡ଼ିତ ରହିଛି।
ଓ ହୋ। ହଇଜା ହେଇଯାଇଚି?
ନାଇଁ ନାଇଁ ଝାଡା ଖାଲି ମାନେ ମାଡୁଛି ଯାହା ଫଳରେ କି ପେଟ ଟା ଖରାପ ଅଛି।
ଓହୋ। ହେଲେ ଖାଇବା କଣ ଏପଟ ସେପଟ ହେଇଥିବ ପରା।
ଆଜ୍ଞା। ଏଇ ଜଳବାୟୁ ପରିବର୍ତ୍ତନ ନେଇ ଜଣେ ଘରେରେ ପଇଲେ ତାପରେ ତ ଅନ୍ୟ ଜଣେ ପଡିବା ହିଁ ଥେୟ।
ହଁ ହଁ ଜଣକୁ ହେଲେ ତ ଅନ୍ୟମାନେ ସବୁ ପୀଡିତ ହେଇକି ରହିବେ।
ଆଜ୍ଞା। ସେଇଥିପାଇଁ ଦେହ ଟିକେ ଅସୁସ୍ଥ ଅଛି। ବର୍ତ୍ତମାନ ମୁଁ ଔଷଧ ମଧ୍ୟ ସେବନ କରିଛି।
ହଁ ହଁ ହଁ।
ଆଜ୍ଞା ଭଲ ଲାଗିଲାଠୁ ମୁଁ ଆପଣଙ୍କ ପାଖୁକୁ
ଯୋଗାଯୋଗ କରିଲେ ମତେ। ହଁ ସେଇଆ ଆପଣ ଔଷଧ ଭଲସେ ସେବନ କରନ୍ତୁ। ଟିକେ ପାଣି ପଖାଳ ଭାତ ଖାଆନ୍ତୁ। ତା ସହିତ ଲେମ୍ବୁ ଚିପୁଡିକି ଖାଇବେ। ପେଟଟା ଟିକେ ଥଣ୍ଡା ରହିବ ଆଉ।
ଆଜ୍ଞା।
ହଁ ଯୋଉ ଗରମ ଆଉ ବର୍ଷା ଦିଟାଯାକ ମିଶିକିରି ହେଇଗଲା ସେଥିପାଇଁ ଏମିତି ହେଲା।
ଆଜ୍ଞା। ଗରମ ଥିଲା ତା ପରେ ହଠାତ୍ ବର୍ଷା ହେବା ଦ୍ଵାରା ଲୋକମାନେ ଥଣ୍ଡା ଜର ସବୁ ବାହାରିଗଲା ଏମିତି। ଆଜ୍ଞା।
ଆଚ୍ଛା। ଆପଣଙ୍କର ଯୋଉ ଅନ୍ୟମାନଙ୍କର ଦେହ ଖରାପ ଥିଲା ସେମାନେ ଏବେ ଭଲରେ ଅଛନ୍ତି ତି।
ଆଜ୍ଞା ତାଙ୍କର ଦେହ ସୁସ୍ଥ ଆଡୁ ଗତି କରୁଛି।
ହଁ ହଁ। ମ ମତେ ବି ଆଜି ସକାଳରୁ ଚାରିଥର ଟିକିଏ ଝାଡ଼ା ହେଇଯାଇଚି।
ଆଜ୍ଞା।
ଭାବୁଚି ମୋର ମଧ୍ୟେ ଦେହଟା ସିଆଡକୁ ଟିକେ ଟିକେ ଗତି କରିଲାଣି ବୋଧେ। ସେଥିପାଇଁ ମ ମତେ ଆଘୁଆ ଟିକେ ସତର୍କତା ପାଇଁ ମୁଁ କିଛି ଔଷଧ ସେବନ କରିଦେବି ଭାବୁଚି।
ଆଜ୍ଞା ସୁନିଶ୍ଚିନ୍ତ।
ଆଗୁରୁ
ଆଜ୍ଞା। ଆଜ୍ଞା। ସୁନିଶ୍ ଶ୍ଚିନ୍ତ। ଆପଣ ଔଷଧ ସେବନ କରନ୍ତୁ ଏବଂ ଖାଦ୍ୟପେୟକୁ ଟିକେ ନିୟନ୍ତ୍ରିତ ରଖନ୍ତୁ ଆପଣଙ୍କ ଦେହ ଖୁବ ଶୀଘ୍ର ଭଲ ହେଇଯିବ। ନଚେତ୍ ପୁଣି ଗୁରୁତର ଅବସ୍ଥାକୁ ଆମେ ପଳେଇବା ନ ହେଲେ। ଆମେ ଟିକେ ଜଗି ର ଖି ଚଳିବା। ଆଜ୍ଞା।
ହଁ ହଁ ଜଗି ରଖିକି ଚଳିବା ଆଉ। ପରିବାର ସାରା ହେଇଯିବ ନା।
ଆଜ୍ଞା। ବହୁତ ହଇରାଣ ହେବେ ପରିବାର ସମସ୍ତ ସଦସ୍ୟ। ଜଣେ ପଢିଲେ ମାତ୍ରେ ସମସ୍ତେ ହଇରାଣ ହେଇଯିବେ।
ହୁଁ।
ଆଜ୍ଞା।
ଆଉ ମାନେ ଏବେର ଜ-ଜଳବାୟୁ ସହିତ ଆମ ଦେହଟା ଖାପ ଖାଇପାରୁନି। ସେଥିପାଇଁ ଆ ଆମେ ବହୁତ ବିଭିନ୍ନ ପ୍ରକାର ରୋଗରେ ପୀଡିତ ହଉଚେ।
ଆଜ୍ଞା।
ଏବେର ଆଉ ଜଳବାୟୁ ସହିତ ଆମେ କେମ୍ତି କଣ ଖାପ ଖାଇପାରିବା। କଣ କିଛି ଜାଣି ହଉନି। ଆପଣଙ୍କ ମତରେ କଣ ଅଛି?
ମୋ ମତରେ ତ ଜଳବୟୁର ପରିବର୍ତ୍ତନ ତ ଘଟି ଚାଲିବ। ସମୟ ଗଡିବା ସଙ୍ଗେ-ସଙ୍ଗେ ଦିନ ପରେ ଦିନ ରାତି ପରେ ରାତି ଗଡି ଚାଲିବା ପରି ଜଳବାୟୁର ପରିବର୍ତ୍ତନ ମଧ୍ୟ ଘଟିବ। ଆମେ ସବୁ ପରିସ୍ଥିତିକୁୁ ଧୈର୍ଯ୍ୟଶୀଳ ହୋଇକି ରହିକି ଆମେ ମିଶି ସବୁ ସମସ୍ୟାକୁ ସମାଧାନ କରିଆକୁ ଚେଷ୍ଟା କରିବା।
ହଁ-ହଁ।
ବର୍ଷା ପରେ ତାପରେ ଶୀତ ଆସିବ ଶୀତ ଋତୁରେ ପ୍ରଚଣ୍ଡ ଥଣ୍ଡାରୁୁ ହିଁ ଲୋକମାନେ ଏଁ ପୁଣି ଜ୍ୱରରେ ପୀଡିତ ରହିବେ ଥଣ୍ଡା ହେବ।
ହୁଁ-ହୁଁ।
କାଶ ହେବ।
ଶୀତ ଦିନ ଏ ପ୍ରକାର ହବ।
ଖରା ଦିନେ ପୁଣି ଅତ୍ୟଧିକ ଅ ଖରା ହେବାରୁ ଆମକୁ
ସଂଷ୍ଟ୍ରୋକ୍ ହେଇଯିବ, ଯାହା ଫଳରେ କି ପାଣିର ଆବ ଶ୍ୟକତା ବହୁତ ଥାଏ ସେବେ, ଉଁ-ଉଁ ଯେତେବେଳେ ଖରା ହୁଏ ସେତେବେଳେ ହିଁ ଆମ ପାଣିର ଆବଶ୍ୟକତା ବହୁତ୍ ଦରକାର୍ ପଡେ, ନଚେତ୍ ଆମେ ଏଁ ବାହାରକୁ ଗଲେ ଆମ ମୁଣ୍ଡରେ ଖରା ବସି ମୁଣ୍ଡ ବୁଲାଏ।
ହୁଁ-ହୁଁ ଖରାଦିନେ ଆମ ର ମାନେ ଛତା, ଜୋତା, କଳା ଚଷମା ଆଉ ପାଣି ବଟଲ୍ ଏସବୁ ଯଦି ବ୍ୟବହାର କରିବା ତାହେଲେ ଆମକୁୁ ଆଉ ସେତେଟା କିଛି ପ୍ରଭାବ ପଡିବନି ଆଉ।
ନିଶ୍ଚିନ୍ତ।
ହୁଁ ଶୀତଦିନେ ଶୀତ ବସ୍ତ୍ର ଗରମ୍ ପାଣିର ସେବନ, ଗରମ ଖାଇବାର ସେବନ
କରିବା ବୋଲେ ଦେହଟା ଟିକେ-ଟିକେ ଖାପ ଖାଇବ ଆଉ।
ଆଜ୍ଞା।
ହୁଁ-ହୁଁ।
ଆପଣ ବାନ୍ଧବୀ ମାନବ ସେବା ଉପରେ କଣ କହିବି ମାନବ ସେବା କହିଲେ କଣ ବୁଝଉ ମାନେ ଆପଣଙ୍କ ମତରେ କଣ ଉୁଁ କହିଲେ କଣ ବୁଝାଯାଏ ଆପଣଙ୍କ ମ
ମୋ ମତରେ ମାନବ ସେବା ମିନ୍ସ ମଣିଷକୁ କେମିତି ଆମେ ସେବା କରିବା ମୋର କିଛି କଥା ଯେ ଗୋଟେ ମଣିଷକୁ କେତେ ବେଳେ ସେବା ଯୋଗେଇ ପାରିବା, ଯେତେବେଳେ ଗୋ ଟେ ମଣିଷକୁ ଆମେ ଭଲ ପାଇପାରିବା। ପ୍ରଥମେ ନିଜେ ନିଜକୁ ଭଲ ପାଇବାକୁ ପଡିବ। ତାପରେ ଅନ୍ୟକୁ ଦେଖିଲେ ତା ଭିତେରେ ସମସ୍ତଙ୍କ ପାଖରେ ଭଲ ଗୁଣ ଅଛି ଖରାପ କଣ ଅଛି ଆମେ ତାଠୁ ଭଲ ଗୁଣ ଟା ଅମ୍ ଗ୍ରହଣ କରିବାକୁ ପଡିବ ସେ ଭଲ ଗୁଣକୁ ଦେଖିକି ତା ସହିତ କଥା ହେବା। ହଁ ହ ମ୍। ତାକୁ ତାହାର ଯାହା ଫେ ମାନେ ପରିବାରର ଅସୁବିଧା ପଢାପଢିରେ ସେ ପିଲାମାନଙ୍କର ଅସୁବିଧା ଯାହା ତାଙ୍କୁ ଯୋଗେଇଦବା। ପ୍ରଥମେ ଗୋଟେ ଏତେ ଆମକୁ ମାନେ ଲେଖିକି ରଖିବା ପାଇଁ ପଡିବ। ଯେ ଆମେ ପ୍ରଥମେ ନିଜକୁ ଭଲ ପାଇବା। ତାପରେ ଜଣେ ଅନ୍ୟକୁ ଭଲ ପାଇ ପାରିଲେ ତାକୁ ମାନବ ସେବା କୁହାଯାଏ ସେବା ମାନେ ଏମତି ନାଇ ଯେ ଆମ ମନରେ ବହୁତ ରାଗ କ୍ରୋଧ ଥିବ ତାର କିଛି ଅସୁବିଧା ହେଲା ଯାଇକି ସାହାଯ୍ୟ କରିଦବା। ପୁଣି କାଲି ଯେତେବେଳେ ସିଏ ଫନ ଫାନ୍ କରିବ ନହେଲେ କିଛି କରିବ ଆମେ ଆଉ ଯିବାନି ସେଇଟା ମନୁଷ୍ୟ ସେବା ନାଇଁ ଯାହା କରିବା ସଚ ଠଇକି କରିବା।
ଆଜ୍ଞା।
ସେଥିପାଇଁ ଏଇଟା ଗୋଟେ ସବୁଠୁ ବଡ କଥା। ସବୁ ସେବାରୁ ଭଲ ସେବା ହଉ ଛି ମାନବ ସେବା ଆଉ ମାନବ ସେବା ଯିଏ ନିଜ ମନରୁ ହୃଦୟ କରିକି କରୁଛି ମାନେ ଆପଣ ତାଙ୍କୁ ସେବା କରିବା ଦ୍ଵାରା ଆପଣ ମଧ୍ୟ ଜାଣିପାରିବେନି ଯେ ଆପଣଙ୍କ ଅସୁବିଧା ସମୟରେ ଭଗବାନ କାହାକୁ ମଧ୍ୟ ଗୋଟେ ମାଧ୍ୟମ କରିକି ପଠେଇବେ। ହୁଏତ ଆପଣ ଯାହାକୁ ସେବା କରିଛନ୍ତି ସିଏ ଆସିବ ମାଧ୍ୟମ ହେଇକି ନହେଲେ ମୁଁ ଆସିବାରେ ନହେଲେ କିଏ ମଧ୍ୟ ଆସିବ। ଏମତି ମାନବ ସେବା କରିବା ଦ୍ଵାରା ତାର ମଙ୍ଗଳ ହଉଛି ଆମର ମଧ୍ୟ ମଙ୍ଗଳ ହଉଛି।
ଆଜ୍ଞା ସୁନିଶ୍ଚିନ୍ତ।
ମନୁଷ୍ୟକ ବୁଦ୍ଧିମାନ୍ ଯିବ ଆଜ୍ଞା ମ୍ ମନୁଷ୍ୟକ ବୁଦ୍ଧି ମାନ ଯିବ। ତାଠରେ ଦିବ୍ୟ ଜ୍ଞାନ ମଧ୍ୟ ରହିଛି ତା ହୃଦୟରୁ ସ୍ନେହ ଶ୍ରଦ୍ଧା କ୍ଷମା ଦୟା ସେବା ଧର୍ମ ପରୋପକାର। ପ୍ରଭୃତି ସୁଗୁଣ ଗୁଡିକ ସୁପ୍ତ ଓ ଜାଗ୍ରତ ଅବସ୍ଥାରେ ହିଁ ସବୁବେଳେ ରହିଥାଏ ଏ ସମସ୍ତ ସୁଗୁଣାବଳୀକୁ ଯୋଉଁମାନଙ୍କର ହୃଦୟକୁ ସଦା ପ୍ଲାବିତ କରେ ସେମାନେ ହିଁ ମହା ମାନବ ଅଟନ୍ତି ସେବା ଧର୍ମ ଏକ ଶ୍ରେଷ୍ ଠ ଆଦର୍ଶ ଧର୍ମ ରୂପେ ଆମେ ବିବେଚିତ ହୋଇଥାଏ
ହୁଁ
ସେବାକୁ ସେତିକି ବେଳେ ସେବା ବୋଲି କୁହାଯିବ ଯେତେବେଳେ ଏ ଲୋକଟି କି ମନୁଷ୍ୟଟି ନିଃସ୍ଵାର୍ଥ ଭାବେ ଅଭିହନ ନକରି ତାର ସେବାଟିକୁ ସେ ଜାରି ରଖିଥାଏ ଅନ୍ୟର ସେବା କରିବାରେ
ପିଣ୍ଡି ମ ପିଟି ଯେଉଁମାନେ ବାହାଦୁରୀ ଆଜ୍ଞା
ଅରସନରେ ନିଜର ମଙ୍ଗଳ ଏଥିରେ ଆଉ କଣ ଅଛି
ଆଜ୍ଞା ମୁଁ ଯିବ ଭିତରେ ଶିବଙ୍କୁ ଦେଖିିନ ପାରିଲେ ସେବକଙ୍କର ସେବା ହେବା ଆମର ଅଭିପନ ପୂର୍ଣ୍ଣ ଆଜ୍ଞା ନିଃସ୍ଵାର୍ଥ ସେବା ନିମନ୍ତେ ହି ଏକ ନମ୍ର ପବିତ୍ର ହୃଦୟ ଏବଂ ସ୍ନେହ ପ୍ରବଣ ଦରଦୀ ମାନର ଆବଶ୍ୟକତା ରହିଛି।
ହଁ ହଁ
ଆଜ୍ଞା ସେବା ଧର୍ମକୁ ବ୍ୟାପକ କରିବା ନିମନ୍ତେ ରେଡ କ୍ରସ୍ ଏବଂ କାଉଟ୍ ଭଳି ଅନୁଷ୍ଠିତ ଅନୁଷ୍ଠାନ ଗୁଡିକ ରହିଅଛି। ଛି ଏ ସଂସ୍ଥା ଜରିଆରେ ରକ୍ତ ସଂଗ୍ରହ କରାଯାଉଛି। ସୁସ୍ଥ ସବଳ ଲୋକ ଲ ସ୍ୱଇଛା ରେ ରକ୍ତଦାନ କରି ବିପନ୍ନ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ରୋଗୀଙ୍କ ବ୍ୟକ୍ତିରେ ଯୋଉ ଅସ୍ତ୍ର ଚିକିତ୍ସା ବେଳେ ସୈନିକ ମଧ୍ୟ ଯୁଦ୍ଧ କ୍ଷେତ୍ରରେ ଆହତ ହୋଇକି ରକ୍ତ ଶୂନ୍ୟ ଅବସ୍ଥାରେ ମଧ୍ୟ ଫେରିଆସି ପରେ ରକ୍ତ ଦିଆଯ ଯିବା ଦ୍ଵାରା ସେମାନେ ଅମୂଲ୍ୟ ଜୀବନକୁ ମଧ୍ୟ ଦିଆଯାଇ ପାରୁଛି।
ହୁଁ
ଆଜ୍ଞା ନା କଥାରେ ଅଛି ସକାଳ ଘଟେ ନାରାୟଣ ଆଜ୍ଞା।
ହୁଁ ହୁଁ
ସକାଳ ଘଟେ ନାରାୟଣ ପ୍ର
ସେଥିରେ ପ୍ରତ୍ୟେକ ମଣିଷ ଭିତ ସେଥିରେ ଆମକୁ ନାରାୟଣକୁ ଦେଖିବା ପାଇଁ ପଡିବ ସେ ଚର ହଉ ମାନେ ଭଗବାନଙ୍କ ପାଖରେ ଗୋଟେ ରାକ୍ଷସ ଯାଇକି ପୂଜା କରେ, ଗୋଟେ ଭକ୍ତ ଯାଇକି ପୂଜା କରେ। ତ ଭଗବାନ ଦୁହିଁଙ୍କର ଡାକ ଶୁଣନ୍ତି।
ଆଜ୍ଞା।
ହଁ ଏବେ ଦେଖ ଶିବ ନା ରାବଣ ବହୁତ୍ ବର୍ଷ ତପସ୍ୟା ପରେ ଶିବ ତାକୁ ଦର୍ଶନ ଦେଇଥିଲେ। ଶିବ ତାକୁ ଦର୍ଶନ ଦେଇକି ତାକୁ ତଥାସ୍ତୁ କହିଥିଲେ ଯାହା
ଆଜ୍ଞା।
ଦଶାନନ ହେଲା ଆଉ ସେ ଅମର ବର ମଧ୍ୟ ମାଗିଥିଲା ଯାହା ଶିବ ତାକୁ ଦେଇଥିଲେ।
ହେଲେ ଗୋଟେ ଭକ୍ତ ମଧ୍ୟ ଯାହା ମାଗିଛି ଶିବ ତାକୁ ମଧ୍ୟ ସେଟା ଦିଅନ୍ତି। ସେଥିପାଇଁ ପ୍ରତ୍ୟେକ ମଣିଷକୁ ଆମେ ନାରାୟଣ ବୋଲି ଭାବିଲେ ତା ପ୍ରତି ସମ୍ମାନ ଦେଇପାରିବା ସେବା ଯୋଗେଇ ଦେଇ ପାରିବା।
ଆଜ୍ଞା।
ହୁଁ ଏମିତି ସବୁ ରହିଛି ଆଉ କଣ?
ଅନ୍ୟସରେ ବି କହିବାକୁ ଗଲେ ସମ୍ପ୍ରତି ବନ୍ୟା ହଉ ଝଡ ବତାସ ହଉ ଦୁର୍ବିକ୍ଷ ଗୃହଦାହ ଭୂମିକମ୍ପ ଇତ୍ୟାଦି ନାନା ଆଦି ଦୁର୍ଘଟଣା ପ୍ରତି ମୁହୂର୍ତ୍ତରେ କେଉଠି ନା କେଉଁଠି ହୋଇଥାଏ ମଣିଷ ଜୀବନକୁ ବିପନ୍ନ କରି ପକଉଛି। ସେ ସମୟରେ ମଧ୍ୟ ଆମେମାନେ ତାଙ୍କୁ ସହାୟତାରେ ହାତ ବଢେଇବା ଦ୍ଵାରା ହିଁ ସେମାନେ ବହୁତ ପ୍ରକାର ଉପକୃତ ହୋଇପାରନ୍ତି।
ହଁ
ଏ ଲୋ କନ ଯେ ଝୁରି ହଉଛୁ। ଚନ୍ତି ମହାତ୍ମା ଗାନ୍ଧୀ ହେଉ ଗୋପବନ୍ଧୁ, ବିଦ୍ୟାସାଗର ମଦର ଟେରେସା ଇତ୍ୟାଦି ସେ ସବୁ
ଏମାନଙ୍କୁ ମଣିଷ ଝୁରି ହଉଛି। କିନ୍ତୁ ଝୁରି ହବା ଅପେକ୍ଷା ତାଙ୍କ ପରି କେମିତି ହବା ସେଇଟା ଚେଷ୍ଟ ଟା କରିବା ଦରକାର ଜଣଙ୍କ ମନ ପକେଇକି କାନ୍ଦିବା ଅପେକ୍ଷା ତାର ଯୋଉ ଭଲ ଗୁଣ ଆମେ କିଛି ସବୁ ତ କରିପାର ରିବାନା ଆମେ ତ ଦେଶ ପାଇଁ ଜୀବନ ଦେଇପାରିବାନି। କିଛି ତ କରିପାରିବା ନା ଦେଶ ପାଇଁ ଏମିତି ଶପଥ ନବାକୁ ପଡିବ।
ଆଜ୍ଞା ଭଉଣୀ ଆପଣ ଏତେ ସୁନ୍ଦର ର ମୂଲ୍ୟବାନ ସମୟଟିକୁ ଆମ ମାନବ ସେବା ବିଷୟଟିରେ ଆଲୋଚନା କରିଥିବାରୁ ମୁଁ ଆପଣଙ୍କ ନିକଟରେ କ୍ଷୀର ଉପକୃତ ରହିବି ଅଶେଷ ଧନ୍ୟବାଦ ଧନ୍ୟବାଦ।
ଧନ୍ୟବାଦ ନମସ୍କାର ହୁଁ।